ହ୍ୟାଲୋ।
ହଁ ହ୍ୟାଲୋ ଭାଇ ନମସ୍କାର।
ହଁ ନମସ୍କାର।
କୋଉଠି ଅଛନ୍ତି ଆପଣ?
ଏ ଘରେ।
ଉଁ ହୁଁ ଗରମ ହଉଛି ନା ନାଇଁ।
ହଁ ଗରମ ହଉଚି।
ଆଉ କଣ କରୁଚ।
ଗଛ ତଳେ ବସଚି।
ଘରେ ଅଛ ଅଛି ତ ବସିଛ
ଘରେ ଗଛ ତଳେ ବସିଚି।
ଓହୋ ଦେଖ ଆଗ ବାରିଆଡେ ବୋଧେ ଆଉ।
ହଁ ହଁ।
ଆଉ ଦେହ ପା ସବୁ ଭଲ।
ହଁ ଭଲ ଅଛି ହେଲେ ଗରମ ହଉଛି ପା ସେତିକି।
ହୁଁ। ଆଉ। ଚାଷ ଫାସ କରିବା ନା ନାଇଁ ଏ ବର୍ଷ।
ଚାଷ ବାଷ କରିବା।
ବର୍ଷଟି ଭିନ୍ନ ଚାଷ କରିବା ବୋଲି ଭାବିଛି ଧାନରୁ କେତେ ଆଉ ଲାଭ ହବ।
ହଁ।
ହୁଁ ହୁଁ। ଧାନ କରିବା ତା ସହ ଆଉ ଉ। ଭାବିଛି କଣ କରିବା କହିଲ। ବର୍ଷା ଯେତେବେଳେ ହବ ନଡିଆ ଗଛ ସବୁ ପ୍ରକାର ଗଛ ଲଗେଇବା।
ହଁ
ନା କଣ କହୁଛ?
ହଁ ଲଗେଇବା।
ହୁଁ ଆସ କେବେ ଚାଷ ଫାସ କରିବା ତମର ତ ଗାଡି଼ ଘଡା ଥିବ।
ହଁ
ହଁ ଧରିକି ଆସିବ ଟିକେ ବୁଣୀ ଦବ ଆମର ଟିକେ ବିଲରେ ଧାନ ଟା ବୁଣିଦେଲେ
ହଁ
କିଛି ଅସୁବିଧା ହବନି ତେଲ ଯାହା ହବ ପକେଇଦେବି। ତେଲ ତମ ଗାଡିରେ।
ହଁ
ହେଲା ଆସିବ ଟିକେ ଶୀଘ୍ର ଆଉ।
ହଁ ହଁ ନିହାତି ଆଉ ଦେହ ପା ସବୁ ଭଲ?
ହଁ ଦେହ ପା ଭଲ ଏଇ ଛାତି
କଣ?
ଛାତି ଖରାପ ଥିଲା ଟିକେ ମଝିରେ।
ଓ ପଢିବ କି?
ହଁ ତି ଷ୍ଟୋନ ହେଇଯାଇଥିଲା।
ଓ ପଥର କେମିତି ହେଲା?
ପଥର ପେଟ ଭିତରେ ଗୋଟେ ପଥର ଛୋଟ ପଥର ହେଇଯାଇଥିଲା। ହଁ ସେ ସବୁ ଛାଡ଼ ମେଡିକାଲ କେସ୍ ତ ଆଉ।
ହୁଁ। ଡାକ୍ତରକୁ ଦେଖେଇଥିଲ?
ହଁ ଡାକ୍ତର ଦେଖିଥିଲି ସିଏ ଭଲ ହେଲା ସେ ଦେହ ପୁରା ଭଲ। ଆଉ ତମର କଣ ଖବର କୁହ ତମ ଘରେ ସବୁ ଭଲ?
ହଁ ସମବସ୍ତେ ଭଲ ଅଛନ୍ତି। ହଁ ତମ ଘରେ?
ସବୁ ଭଲ ଅଛନ୍ତି ଆଉ।
ହଁ।
ଆଉ ଆମେ ଏଥର କଣ କରିବା ଭାବି ବି କୁକୁଡା ଫାର୍ମ ଗୋଟେ କରିବା।
ହଁ।
ଯାହା ହେଲେ ଗୋଟେ ଭଲ ବ୍ୟବସାୟ ଗୋଟେ କରିବା ବୋଲି ଭାବିଚି ନା ତମେ ସେ ଏଥିରେ ସହମତ ଦବ ନା ନାଇଁ?
ହଁ ଦବା ଦବା।
ହୁଁ। ଗୋଟେ ଯାହା ହେଲେ ତା ଭିତରେ ଆମେ ମାଛ ଚାଷ କରିବା ସବୁ ପ୍ରକାର ଚାଷ ଭିନ୍ନ ଭିନ୍ନ ଚାଷ କରିବା ଆମର ହୋଉଚି କେତେ ପ୍ରକାର ଚାଷ ଅଛି କହିଲ ଚାଷର ବି ବହୁତ ପ୍ରକାର ପ୍ରଣାଳୀ ଅଛି। ଆମେ ଚାଷକୁ ନେଇକି ଯଦି କରିବା ଯୁବପିଢି ବହୁତ ଆଗକୁ ଯିବ ଆମ ଦେଶ। ହେଲା ତମେ ସବୁବେଳେ ଆଗକୁ ବାହାର। ଦେଶର ଦେଶକୁ ଯେମିତି ଆଗେଇବା ଆମେ ହିଁ ସେଇଥିରେ ଦାୟିତ୍ଵ ନବା ଦେଶକୁ ଆଗେଇବା ପାଇଁ। ନା କଣ କହୁଚ?
ହଁ ହଁ ନିହାତି।
ମୁଁ କହିଲି ଫାଙ୍କା ବସିି ବାସି ଥିଲି କହିଲି ଯାଉଚି ଦେଖିଆ ସାଙ୍ଗକୁ କଲ୍ ଲଗାଏ କଣ କରୁଚି ତୁ ଚାଷ କରିବି ବୋଲି ଭାବିଥିଲି ତମ ଗାଡି ଭଡା ଅଛି ଆଣିବି ସେ ଯୋଉ କଲ୍ କଲି
ପରଅଟା କେମିତି ହୁଏ?
କଣ କହିଲେ?
ଖରା ଖରା
ଖରା ବହୁତ ଜୋର୍ ରେ ହୋଉଚି ଖରା। ଖରା ଏମିତି ହୋଉଚି କହିହବନି ମଣିଷକୁ ଜଳେଇ ଦୋଉଚି ପୁରା ଭିତର ଆଡୁ।
ବର୍ଷା ପବନ କିଛି
ବର୍ଷା ଏଇ ଦି ଦିନ ତଳେ ଉଠେଇଥିଲା ବର୍ଷା କିନ୍ତୁ ବର୍ଷା ହେଇନଥିଲା। ବର୍ଷା ଖାଲି ପବନ ହେଇକି ଯେମିତି ଜା ଆମେ ଭାବିଲୁ ବର୍ଷା ହବ ଯେମିତି। ଯୋଉ ଭଳି ବାହାରେ ଉଠେଇଥିଲା ଆମେ ଭାବିଲୁ ବର୍ଷା ହବ ବର୍ଷା ହିଁ ହେଲାନି। ଚାଷୀ ମାନେ ବି ବହୁତ ଖୁସି ହେଇଥିଲେ ବର୍ଷା ଟିକେ ହେଲେ। ଯାହାହେଲେ ବିଲ ଟା ଟିକେ ଭଲ ରହିବ ନା। ଚାଷ କରିବା ପାଇଁ ଟିକେ ସୁବିଧା ହବ। ଆ ମାଟି ଓଦା ରହିଲେ ହୁଁ।
ଚାଷ କରିବାକୁ ସୁବିଧା ହବ।
ଆମେ ଚାଷୀ ମାନେ କଣ ଚାହାନ୍ତି କି? ଚାଷୀ ମାନେ ଚାହାନ୍ତି ଯେମିତି ଚାଷୀ ମାନେ ହଉଛନ୍ତି ଆମ ଦେଶର ଭବିଷ୍ୟ।
ହଁ। ଆମ ଦେଶ ଗୋଟେ ଚ ଚାଷ ପ୍ରାଧାନ୍ୟ ଦେଶ।
ହୁଁ, ହଁ।
ଚାଷ।
କେମିତି ଚାଷ କରିବା କହିଲ ମୁଁ କିଛି ବୁଝି ପାରୁନି? ତମେ ତ ସେଇଆଡେ ଅଛ ତମେ କେବେ ଇଆଡେ ଆସୁଛ ନା ଧରିିକି କଣ? ବର୍ଷା ହେଲେ ଆସିବ ହେରି ଗାଡି ଧରିକି ଶୀଘ୍ର ହଁ।
ହଁ।
ଆସିବ ହେରି। ବଢିଆ! କରିଦେଲି।
ବହୁତ କାମ ଅଛି। ଏପାଳି ଜେ ସି ବି ଯୋଉ ଗାଡି ନୁହଁ।
ହଁ ହଁ ହଁ।
ପୁଣି କଉ କହିଥିଲି ବିଲ ଟା ଟିକେ କାମ ମାଗୁଥିଲା। ଯାହାହେଲେ ଦଶରୁ କୋଡ଼ିଏ ଘଣ୍ଟା କାମ ଦରକାରେ।
ଅହଁ।
ଆମ ବିଲରେ।
ଉଡା ବାଡି ସାଇଜ୍ କରିବା ବୋଧେ ଆଉ।
ହଁ ଛୋଟ ଛୋଟ ଯୋଉ ଚିଆରି ଅଛି ସେଇଟା। କୁ ଟିକେ ଉଁ ବଡ କରିଦବୁ ଏମିତିରେ ହଁ। ଯୋଉ ଏମିତିରେ କମ ସମୟ ଇଁ ଯୋଉ ଯିବ ନା। ସମାନ ହେଇଗଲି ଟା ଉଁ ଗୋଟେ ଗାଡି। ବୁଲିଲେ ଯୋଉ ଛୋଟ କିଆରିରେ ଅଧିକ ସମୟ ଲାଗେ ନା। ସେଇଟା ବଡ଼ ଟିକେ ହେଇଗଲେ ଟିକେ ଶୀଘ୍ର ହବ।
ହଁ।
ଆର ବର୍ଷ ଦେଖିକି ଆଣିବା ହେରି ଦଶ, କୋଡିଏ ଘଣ୍ଟା ବିଲରେ ଲଗେଇଦବା।
ହଁ।
ଏଇଗୁରା ବି ଚରୁୁଛନ୍ତି। ପୋଖରୀଟେ ଖୋଳିବାର ବି ଅଛି ଆର ବର୍ଷ କୁ କେତେ କାମ ଅଛି ବହୁତ କାମ ରହିଯାଇଛି ବିଲରେ। ପୋଖରୀକୁ ତା ସାଇଟରେ ଗୋଟେ ଗଛ ଫଛ କିଛି ଲଗେଇଦବା। ଯାଇ ହବ ନହେଲେ ଯୋଉ ଖରା ହଉଛି ମଣିଷ ଅଂଶୁଘାତରେ ମରିଯିବ।
ହଁ ହଁ। ସେ ଯେଉ ଓଦା ଗାମୁଛା ମୁଣ୍ଡ ରେ ପକା, ତୋରାଣି ପିଅ। ଘରେ ରୁହ ଖରାକୁ ଯାନି।
ନା ପା। ଖରାକୁ ତ ଟୋଟାଲ ଯାଉନୁ ଆଉ ଗଛ ତଳେ ସ ତ ତମେ ଯେମିତି ଗଛ ତଳେ ବସୁଛ ମୁଁ ସେମିତି ଆମ ବିଲ ଆଡେ ଗୋଟେ ଗ ଜାଗା ଅଛି ଜଙ୍ଗଲଟେ। ଇଆଡ଼େ ଆସିି ବସିଛି କହିଲି ଏକୁଟିଆ କଣ ବସିବି ସାଙ୍ଗ ଟ କଲ କରେ। କଥା ହବି।
ଅ ହ‌‌‌ ଆଉ ବାଘ, ଭାଲୁ ନାହାଁନ୍ତି ତମର?
ନା ନା ବାଘ, ଭାଲୁ ନାହାନ୍ତି। ଆମ ଆଡ଼େ ଖାଲି ଶିଆଳ ଗୁରା ଶିଆଳ, କୁତୁଳୁ ବାରା ଫାରା ଏମିତି ଗୋଟେ ଦିଟା ଥାଆନ୍ତି।
ହଁ ହଁ ଆଉ ଡାଇନେଶର।
ଡାଇନେଶର କାଇଁ ଏ ହସ କଥା କହୁଛ ଡାଇନେଶର। କୁଆଡା ହବ ଏମିତି ମଜା କଲେ କଣ ହବ। ଜଙ୍ଗଲରେ ଆଜିକାଲି ଡ଼ାଇନେଶ୍ୱର ରହିବେ କି?
ଆଉ ଡ୍ରା ଡ୍ରାଗନ ଫାଗନ ନାହାନ୍ତି?
ଆ। ଏଟା ସେଇଭଳିଆ ଜନ୍ତୁ କେବେ ଆମ ଏରିଆକୁ ଆସିବେ କି। ହଉ ଛାଡ଼ ସେ ସବୁ।
ହାତୀ ଆସନ୍ତିନି?
ହାତୀ ବିଲ ଟାଇମରେ ଆସନ୍ତି। ଆସନ୍ତି ଯେ ସେମିତି ବୁଲିକି ପଳାନ୍ତି। ହାତୀ ଗୋଟେ ବର୍ଷ କଣ ହେଇଛି କହିଲ ଗୋଟେ ଲୋକକୁ ମାରିଦେଲା।
ହଁ।
ଅ ଲୋକଗୁରାବି ଉତ୍ ପାତିଆ ଲୋକ।
ହଁ।
ତାଙ୍କ ଭୁଲ ଅଛି ସିଏ କୁଟ ମାନେ ଗୋଟେ ଗୋଟେ ହାତୀ ଆସ ଆ ତାର ବି ଆମେ ଜଙ୍ଗଲକୁୁ ହା କାଟି ଦଉଛେ ନା ହାତୀ ଗୋଟେ ଯାହା ହେଲେ ନିହା ତି ଆସିବ।
ହଁ ହଁ।
ଆମେ ଭୁଲ କରୁଛେ ଆମେ ତାକୁ ବାଟ ଅ କାଢିବା କଥା ନା ଆମେ ଜଙ୍ଗଲ ଟାକୁ ଯେନ୍ତି
ଦେଖିବା ସେ ଜଙ୍ଗଲ କୁ ଗଛ ହା ଦେଖିବା ଆଉ ହାତୀ ଆମ ଉପରେ ଆସିକି ଇଏ ହବ ନା ନାଇଁ କୁହ ଆମକୁ ହଇରାଣ ହିଁ କରିବ।
ହଁ।
ସେଇଟା ଲୋକମାନେ ବୁଝିଲେ ହେଲା।
ହଁ ଜୀବଜନ୍ତୁଙ୍କ ଘରକୁ ଭାଙ୍ଗିବେ। ଆଉ ବା ଜୀବଜନ୍ତୁ ଆସି ତମ ଘର ଭାଙ୍ଗିବେ।
ହ ଆଛା ସେସବୁ ଯାହା ଯେମିତି ହବ ହବ ଦୁନିଆ ତ ଚାଲିଛି ଆଉ। କାଠ ବିକୁଚନ୍ତି ଲୋକ ବହୁତ ଦୁନିଆରେ ବହୁତ ବିଶୃଙ୍ଖଳିତ କାମ ଚାଲିଚି।
ହଁ ହଁ।
ଏବେ କଣ ଚାଷ କରିବା ଆମେ ତ ଛୁଆ ଲାଗିଲେ ସବୁ କି କିଛି କରିବା ଚାଷ କରିବା ଆଉ ଆମେ ତ ଏତେ ପାଠସାଠ ହେଲାନି।
ହଁ। ପାଠ ପଢିଲେ ହବ ନା ଆଉ ତମେ କ ନ ପଢିକି କହିବ ପା ଠ ଟା ହେଲାନି ଆ କେମିତି ହେଲା ହବ।
ନାଇଁ ସେମିତି କଥା ନୁହଁ ପାଠ ବି ହୁଏନି। ସମସ୍ତ ଯଦି ପାଠ ଟା ହବ କେ ଲୋକ ତ ଏମିତି ପଢି ପଢି ପଢି ପଢିି ପଢି ପଢି କିଛି ତ କରିପାରିଲେନି।
ସମସ୍ତଙ୍କ ଦ୍ୱାରା ସବୁ କାମ ଯଦି ହେଇପାରନ୍ତା ତାହେଲେ ଦୁନିଆ କେମିତି ଚଳିବ।
ତମେ ଯୋଉ କଥାଟା କହୁଛ ପଢିଲନି କେମିତି ବୁଝ କଥା। ତାକୁ ବୁଝ ତମେ।
ହଁ।
ହୋଉ ଛାଡ ସେଇ ସବୁ ଆମେତ ସେଇ ଦୁନିଆକୁ ଚାଲିଲେଣି ଯାହାଙ୍କୁ ଭଙ୍ଗବାନ ଯୋଉପଟୁକୁ ଆଣିବେ ଆଣିବେ ଆଉ। ଆମ ହାତରେ କଣ ଅଛି।
ଆଉ ସବୁ ଆଉ ଭାଉଜ ଖବର କଣ?
ହୁଁ ଭାଉଯ ଖବର ଭଲ। ସିଏ ତାଙ୍କ ଗାଁରେ ଅଛି ଆଉ।
ଆଉ ଆଉ କେତେଟା ବାଡେଇଥିଲ?
ଉଁ। ଆଉ ତୋ ପୁଅଟା କେତେ କେଡେଟେ ହେ ତୋ ପୁଆଟା କେଡେଟେ ହେଲାଣି?
କଣ?
ତୋ ପୁଅଟା କେଡେଟେ ହେଲାଣି?
ହଁ ହାତୀ ଭଳିଆ।
ହୋଉ ତାହେଲେ ଆସିବୁ କେବେ ହେଲା। ହୋଉ ରୋହୁଚି ରୋହୁଚି ଆଁ ହୋଉ।